କଣ କରୁଚ।
କିଛି ନାହିଁ ଶୋଇଥିଲି ଦେହ ଭଲ ନାହିଁ ତ ସେଥିପାଇଁ।
ଦେହ କଣ ହେଇଛି କି?
ଏହିଥଣ୍ଡା ହେଇ ଯାଇଛି ଜୋରରେ ମୁଣ୍ଡ ବିନ୍ଧୁଛି ।
ଓହୋ ଆଜି ଆକ୍ଚୁଆଲି ସ୍ନାନ ପୂର୍ଣିମା କାଲିଠୁ ମହାପ୍ରଭୁଙ୍କୁ ଜର ହବ ତମକୁ । କୁ ଆଜିଠୁ ଜ ଥଣ୍ଡା ହେଇଲାଣି ।
ହଁ ହେଇଗଲା ଆଉ ।
କଣ ଖାଇଛ କଁ ।
ରୁଟି ଭଜା ଖାଇଥିଲି।
ହୁଁ ହୁଁ ହଁ ଭଲ ଆଉ । ଆଉ ଆଜି ପୁରା ଫ୍ରି ଅଛ ବୋଧେ ଘରେ ଅ ଅଛ ନା କୋଉଠି ଅଛ।
ହଁ ହଁ ଘରେ ହିଁ ଅଛି କ କମ୍ପ୍ୟୁଟର କ୍ଲାସ ଯାଇଥିଲି।
ଉଁ ‌ ।
ଏ ଭୋକ ଲାଗିଲା ତ ଖାଇଦେଲି ତାପରେ ଘରେ ବି ଆଜି ରୋଷେଇ ହେଇନି। ଘର୍ ପାଖରେ ଗୋଟେ ଭୋଜି ଅଛି।
ଓହୋ ଉଁ ଭୋଜି ଖାଇଆକୁ ବଢିଆ ଲାଗେ ନି।
ହଁ ଆଉ ଭୋଜିରେ ଯୋଉ ଟେଷ୍ଟ ଅଛି ଆଉ ଘରରେ କାଇଁ ।
କଣ ହଉଚି କି ତମ ସେଟି ଭୋଜି?
ଏଇ ଜଣଙ୍କର ଶ୍ରାଦ୍ଧ ଅଛି।
ଓ ହୋ ହୁଁ । ତମ ଘର ପାଖରେ ଜଗନ୍ନାଥ ମନ୍ଦିର ଅଛି ନା?
ହଁ ହରିପୁର ଯାଇଁକି ଜଗନ୍ନାଥ ମଠ।
ସେ ଆମରି ଘର ପାଖରେ ମାଇକି ବାଜୁଛି ଏବେ।
ହଁ ହଁ।
ତାଏଲେ ଯ-ଯୋଉ ଏଠି କଁ କହିଲ ଯୋଉ ଗୁଣ୍ଡିଚାରେ ‌ । ତାଏଲେ ଦେଖାହବ।
ଗୁଣ୍ଡିଚାରେ ମୁଁ ତ ଯାଏନି।
ନାଇଁ ନାଇଁ ଶୁଣ। ଗୁଣ୍ଡିଚାରେ ଆମର ଜଗନ୍ନାଥ ଠାକୁର ଯାଆନ୍ତି ନି କି । ଏ ମାଉସୀ ମା ମନ୍ଦିର କୁ ଆମେ ସବୁ ଟାଣି ଟାଣି ତିନିଟା ରଥ ନେଇକି ଯାଉଁ। ଆମେ ନେଇକି ଯିବୁ ଛାଡି ଦେଇକି ଆସିବୁ। ତୋମେ ଆଣିକି ଛାଡି ଦେଇଯିବ। ଆମେ ବି ଅଳ୍ପ ଅ- ପିଲା ଯାଆନ୍ତି ଏଠୁ ଆଉ।
ନା ତାପରେ ବି ମୁଁ ଯାଏନି ସେଠିକି ମାନେ ଯୋଉନ ରଥ ଟଣା ହେଇ କି ଆସନ୍ତି।
ହୁଁ।
ଯାଏନି ତା ପରଦିନ ହିଁ ଯାଏ। ସେ ସନ୍ଧ୍ୟା ବେଳେ ଯାଏ।
ଓହୋ ନାଇଁ ଆକ୍ଚୁଲି ଉଁ, ଆଉ ଯୋଉ ଇଏ କଣ କହିଲ ରଥ ପହଞ୍ଚିଲା ବେଳକୁ ପୁରା ସନ୍ଧ୍ୟା ହେଇଯାଏ। କୋଉନ ରାତି ହେଇଯାଏ। ରା ଆତି ତ ହୁଏ ନା। ସନ୍ଧ୍ୟା ହେଇଯାଏ। ଆଉ ବର୍ଷା ବି ହୁଏ। ହୁଁ, ତାପରେ ବି କଇହବନି ନା କୋଉଠି କେତେବେଳେ କଣ ହବ? ଓଡିଶାର ଯୋଉ ସେଇଥିପାଇଁ ଆଉ ଭଲ। ତାପରେ ସେଦିନ ବି ଠିକ୍ ସେ ଦେଖିପାରିବନି । ରଥରୁ କେତଳେ ଠାକୁର ଓହ୍ଲେଇବେ କଣ କରିବୁ?
ହଁ, ହଁ, ହଁ, ହଁ।
ଆମର ତ ଜଗନ୍ନାଥଙ୍କର ନୀତି ନୀତି ନହେଲେ ହବନି।
ହଁ‌।
ସେଇଥିପାଇଁ ତ ଉଁ, ପୁରୀ ଯିବ। ମିନିମମ୍ ତିନି ଘଣ୍ଟା ତୋମେ ଠିଆ ହବ ଲାଇନ୍ ରେ।
ହଁ।
ଏବେ ହେ ମୁଁ ଯାଇଥିଲୁ ଏଇ ଯୋଉ ରଜରେ ଚାରି ଘଣ୍ଟା ଠିଆ ହେଲୁ। ଚାରି ଘଣ୍ଟା ପାଞ୍ଚ ଚଣ୍ଡ ତା ଧିରୁ ଗୋଟେ ଆଉ ଗୋଟେ କଣ ନୀତି ପଡିଗଲା
ନିତି ପଡିଲା ମାନେ ହିଁ ଇଁ ପହଡ ପକେଇ ଦୋଉଚନ୍ତି। ଅପେକ୍ଷା କରିବ ଯଦି ଦର୍ଶନ କରିବ ନହେଲେ ନାଇଁ ସେମିତି ଘର କୁ ଫେରିବ।ଆଉ ଯାଇଚନ୍ତି ଯେ ତେବେଳେ ଭକ୍ତ ମାନେ ସବୁ ଯାଇଚନ୍ତି ଯେତେବେଳେ
ଦଶ୍ ଦର୍ଶନ କରିକି ହିଁ ଆସିବେ ଯେତବେଳେ ହଉ। କିନ୍ତୁ ଏ ଯୋଉ ଗରମ ଖରାରେ ଭାରି କଷ୍ଟ।
ହଁ। ତାପରେ ଆଜି ଇ -ବି ସ୍ନାନ ପୂର୍ଣ୍ଣିମା। ଆଜି ବହୁତ ଭିଡ ହେଇଥିବ।
ହଁ ଆଜିି ପା ଉମ, ଉଁ, ଆଜି ଯାଇଚନ୍ତି କିଏ କଇ ତ ଆଉ ମୋମା ଯାଇଛନ୍ତି। ଆଉ ମୋ ଯୋଉ ଦିଦିଙ୍କ ଶାଶୁ । ଶଶୁର ଏମିତି ସବୁ ଯାଇଚନ୍ତି।
ଓହୋ ଏ କାଇଁ ଭିଡରେ ଯାଉଥିଲେ ।
ନାଇଁ ଏ ନା ସେ କଥା ନୁହଁ ସିଏ ସ୍ନାନ ପୁନି ମା ରଥଯାତ୍ରା ଏସବୁ ଯିବେ।ତେଣୁ ମୋ ଦି
ଓ ହୋ, ଓ ଆଚ୍ଛା । ଆଉ ଚାଲୁନ ଆମେ କେବେ ଯିବା ଚାଲୁନୁ?
ଯିବା ଯେ ସେଠି ରୋଷେଇ କରିକି କିନ୍ତୁ ଭାରି ବାଧିବ । ସେଠି କେହି ତାଙ୍କର ରହୁନାହାନ୍ତି। ତାଙ୍କର କେଇ ରହୁନାହାନ୍ତି ବାକି ସେ ଘର ଅଛି। ଯିଏ ଯେତେବେଳେ ଗଲା
ହଉ ଠିକ୍ ଅଛି ଆମେ ବାହାରୁ କିଣିକି ଖାଇଦବା ନହ
ଅବଡା କିନ୍ତୁ ମୁଁ ଯେତବଳେ ଯେତବଳେ ବି ଯାଏ ସେମାନେ ସବୁ ଅଭଡା ହିଁ ଖାଉ।
ହୁଁ ବହୁତ ଇଚ୍ଛା ହଉଚି ଯିବାକୁ। କିନ୍ତୁ ଯାଇପାରୁନି।
ହୁଁ ତାପରେ ଆଉ ଗୋଟେ ଜିନିଷ କଣ କହିଲ ତୋମେ ଯେତେ ଇଚ୍ଛା କଲେ ହବ ବନି ଯେତେବେଳେ ମହାପ୍ରଭୁ ଡାକିବେ ସେତିକାବେଳେ ଯାଇଁ ଯିବ ।
ସିଏ ଜାଇଁଙ୍କି ଦର୍ଶନ ଦେବେ ଆମେ ଯେତେ ଇଚ୍ଛା କଲେ କଣ ହବ ।
ହଁ । ସେ ଯେତବେଳେ, ହଁ ଏଇପା ଖାଇକି ଜଷ୍ଟ ଆସିଲି ।
ଆଚ୍ଛା କଣ ହେଇଥିଲା ଖାଇବାକୁ?
ଆଜି ହେଇଥିଲା ଭାତ ଆଉ ଯଉ ଉଁ କୌଶ ଶଳା ଶାଗ ତରକାରୀ ଆଉ ହଉଚି କଳମ ଭଜ ଯୋଉ ସରି କଣ ସେଟା କାଙ୍କଡ ଭଜା ।
ଓ ଆଚ୍ଛା।
ହେଇଚି ଆଉ ତମରତ ଆଜି ଭୋଜି ଆଉ ଭୋଜି ଖାଇସାରିଲଣି ନାଁ ଖାଇନ?
ନାଁ ଖାଇନୁ ଖାଇବୁ ।
ହଁ ମ ଏତେ ଲେଟ୍ କରିଦେଲେଣି ଆଗେ ଦବା କଥା ଆମୁକୁ।
ନାଇଁ ନାଇଁ ଆଗେ ପୁଅ ପିଲା ସବୁ ଖାଇସାରିଲା ପରେ ହିଁ ସ୍ତ୍ରୀ ଲୋକମାନେ ସବୁ ଯାଆନ୍ତି । ତ ତାଙ୍କ ସାଙ୍ଗରେ ଯିବିନା ଆଉ ।
ହୁଁ ଯାଆନ୍ତି ଯେ ମୁଁ କଣ କରେ କହିଲ ଆମ ଆମ ଘରେ ହେଲେ ବି ମୁଁ ସେଇଆ କରେ ଆମ ଘରେ କଣ କହିଲ ଅ ଫାଷ୍ଟ ଭୋଜି ହବ ମାନେ ଆଗେ ମୁଁ ବଜେଇଥିଲି ଆଗେ ମୁଁ ମାନେ ଦେ ଖିବ ମୋ ବାପାଙ୍କର ଏମିତି ମୋ ବାପାଙ୍କ ସାଦ୍ଧ ହେଲା ବର୍ଷିକିଆ ହେଲା କିବା ଆମ ଦିଦିଙ୍କ ବାହାଘର ହେଲା । ଆଗେ ମୋ ପତ୍ରଟା ପଡିଯାଇଥିବ ବ୍ରାହ୍ମଣ ମାନେ ଖଆନ୍ତି। ମାଘ କାମରେ ଖାଇସାଇଲା ପରେ ତାପରେ ସେଇଟି ଆମ ପୁଅ ଅଛନ୍ତି ଛୋଟ ଛୋଟ ପିଲା ସିଏ ତିନିଟା ଆଙ୍କ ମୁଁ ବସିଯି ନାଁ ଆଉ ମୋର ଜଣେ ଭିଣେଇ ଅଛନ୍ତି ଦେ ଆଗେ ଖାଇସାରିଲେ ଆମେ ପୁଣି ଲାଷ୍ଟକୁ ଖାଇବା ଆଉ । ଭୋଜିି କେତେ ଷ୍ଟାର୍ଟ ହବ ସନ୍ଧ୍ୟାବେଳେ ପୁଣି ରାତିକି ଖାଇବୁ ।
କାମଧନ୍ଦା କରିକି ପୁଣି
ହୁଁ ହୁଁ ହୁଁ ଆମ ଆମ ଘରେ କହିବ ଆମ ସିଏ ତାର ଆଗେ ବସିଯିବ ଖାଇବାକୁ । ତାପରେ ଯାହା ହବ ଆଉ ଦେଖିଆ ଆଉ । ସବୁ ବାଇ ମାନେ ଖାଆନ୍ତି ସେଇଠି ଖାଇଦଉ ଉଁ ଏମିତି ବାହାଘର ହେଇଥିଲା । ଆଗେ ମୁଁ ବସିଗନି ଗଲା ଆଉ ଆଉ କଣ ସେ ଭୋଜି ହବ ସମସ୍ତଙ୍କୁ । ଆଗେ ଇଏ ବସିଗଲାଣି ମାନେ ଆଉ ହବନି ଭୋଜି । ସବୁ ତ ଏଇ ଖାଇ ଥିବା ଆଉ। ମୋ ନା ତ ତାଙ୍କୁ କହୁଥ ଶୁଣୁନ ମୁଁ ଖାଇସାରେ ତାପରେ କଥାବାର୍ତ୍ତା। ଆଉ ଯ ଦେଖ ନ ଖାଇବି ଏନୋଜି ଆସିବ କୋଉଠୁ ବାହାଘରରେ ନାଚିବି କେମିତି ଟିକେ କୁହନି?
ହଁ ଆଗେ ଖାଇଦିଅ
ବା ହଁ ଆଜି ଖାଇଦେ ତାପରେ ଭଲ କି ଧୋଇ ଦେଇ ପୁଣି ଆଉ ଟେ ଭଲ କି ମେକଅପ୍ ଟା ନେଇକି ଭାଇ ବାହାରିବି। ପୁଣି ଏକ ପୁଣି ଖାଇବ ପୁଣି ତେ ବଡ ହେଇଥିଲୁ ପୁଣି ହ ଏତେ ବାର ସିଏ କରିବ।
ହଁ। ନ ଖାଇଲେ ଯଦି ପୁଣି ମଝିରେ ଭୋକ ହ
ହୁଁ ସେତେବେଳେ ସବୁ ଖାଉନଥିବେ ନା ଆମ ଘର ଲୋକ। ଆ ପାଟି ଦେଖେଇ ଦବୁ ତୁ ଆ। କିନ୍ତୁ ଓଠରେ ଲାଗିବନି ଓଠରେ ଲାଗିବନି ହେଲେ ପାଟିରୁ ପଳେଇବ।
ଲିଫଷ୍ଟିକି ଚଡ଼ିଯିବ।
ସେଇଭଳିଆ ଖାଇବା ଟା ଦେଇଦବ ଆଉ।
ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ହୁଁ ମୋ ଦେଇ ଆଉ ହୋଉଚି ମୋ ମା।
ଓହୋ।
ଆମେ ତିନିଜଣ ଆଉ ତମ ଘରେ?
ଆମର ବାପା ମାମା ମୁଁ ମୋ ଭାଇ ଦାଦା ଖୁଡ଼ି ଆଉ ତାଙ୍କର ପୁଅ।
ହୁଁ ତମ ଘର ମୁକୁ ମୁ ଘୋବାର ସନ୍ତୋଶୀ କି ଜାଣିଚ ନା?
ମୁଗୁପାଳ ନାଇଁ ଉଁ ଖଇରାବାଦ।
ଓଃ ଖଇରାବାଦ ଓହୋ। ଖଇରାବାଦ ରେ ଏବେ ଜାଣିଥିବୁ ଗୋଟେ ଯୋଉ ଆକ୍ସିଡେଣ୍ଟ ହେଇଥିଲା? ମେଡିସିନ ଦୋକାନରେ ଯୋଉ ରବୀନ୍ଦ୍ର କୁଆଣ।
ହଁ ହଁ ହଁ ସେ ମୋ ସାଙ୍ଗ ତା ତା ବାପା।
ତମ ସାଙ୍ଗ ତାହଲେ କିଏ ତାଙ୍କ ଝିଅ ନା ତାଙ୍କ ପୁଅ? ହଁ ହଁ ହଁ। ହୁଁ ହଁ ହଁ ମୁଁ ଜାଣିଛି ତାଙ୍କୁ।
ଓହୋ।
ସେ ଯୋଉ ତାଙ୍କ ଶଶୁର ଘର ଟା ଆମ ଘରଠି ଲାଗିଛି। ସେ ଆମ ଘରକୁ ବି ଆସନ୍ତି ପ୍ରାୟେ ଟାଇମ। ଯେତେବେଳେ ଆସନ୍ତି ଆମ ଘରେ ଉଁ ଅକ୍ଚୁଲି ମୋର ଅଜା ହିସାବରେ ହେବେ ନା। ସେ ଆମ ଘରକୁ ଆସିବେ ପାଣି ପିଇବେ। ଆଉ ସିଏ ମାନେ ଏତେ ସ୍ଲୋ ଗାଡି ଚଲାନ୍ତି। ମୁଁ ଯେତୋବେଳେ କଲେଜ ଯିବି ନା ହଁ ମୁଁ
ମୁଁ ଯୋଉଦିନ ଉଁ କହିଲେ କି ତାଙ୍କର ଆକ୍ସିଡେଣ୍ଟ ହେଇକି ଡେଥ୍ ହେଇଗଲା ମୁଁ ଜ ମୁଁ ତା ପୂର୍ବ ଦିନ ପ୍ରାଏ ମୁଁ ତାଙ୍କୁ ଦେଖିଚି ଆରେ ସେ ରାସ୍ ସ୍ତାରେ ଯାଉଥିଲେ ମୁଁ ଗୋଟେ କଲେଜ ଯାଉଥିଲି କି କୁଆଡେ ଯାଉଥିଲି। ସିଏ ଆସୁଥିଲେ ମୁଁ ଦେଖିଚି ତାଙ୍କୁ।
ଉଁ ସିଏ ଦେଖ ହୋଉଥିଲେନା ଗୋଟେ ଏଁ ମାନେ ଏତେ ବଡ ବଡ ପିଲାଙ୍କର ବାପା ବୋଲି? ହୁଁ ହିଁ ସିଏ କଣ କରିବି ଜାଣିଚ ନା। ସିଏ ଯାଉଥିବେ ବାଇକ୍ ନେଇକି। ମୁଁ ଯଦି ଦେଖିମି ମୁଁ ତାଙ୍କ କି କଣ କହିଲ ସାଇକେଲ ଟା ଜୋର୍ ଜୋର୍ ଚଲେଇ କି ତାଙ୍କ କତିକି ପଳେଇମି। ହେଲା ସିଏ ଅଜା ମୋ ସାଙ୍ଗେ ଗେଲ ହେବେ ଏମତି ଆସୁଛ ଆଉ। କଣ କରିବ।
ତାପରେ ବି କେତେବେଳେ କଣ ହବ କାହାର କିଛି ଠିକ ନାହିଁ।
ହୁଁ ତାଙ୍କ ଘରୁ ତମ ଘର କମ ବାଟ ବୋଧେ
ହଁ ତାଙ୍କ ଘର ସେପଟ ଗାଁ ରେ ଆମ ଘର ଏ
ଓହୋ। ହୁଁ ତାଙ୍କ ମା କାଲି ଆସିଥିଲେ କାଲି ନା କାଲି ଗଲେ। ଓ ପହଁଦିନ ନା ଅପଦିନ ଆସିଥିଲେ।
ହୁଁ।
ସବୁ କଥା ହୋଉଥୁନୁ ଆଉ। ମୋର ଆକ୍ଚୁଲି ଗୋଟେ ଦରକାର ଗୋଟେ ମେଡିସିନ ମୁଁ ତ ମୁଁ ସେଇଆକୁ କୋହୁଥିନି ତାଙ୍କୁ। ମୀନା ତାଙ୍କ ପୁଅ ପଢୁଚି ଏବେ
ହଁ କଣ ଫାର୍ମାସିଷ୍ଟ କରୁଥିଲା ନା କଣ।
ଥୁଲା ଏବେ ଆଉ କଣ ଗୋଟେ କରିବ ସରିଗଲା ଏବେ ଗୋଟେ କଣ କରିବ କହୁଥିଲା। ଭାରି ମାନେ ବେତାଳିଆ ହୋଉଚି ଖାଲି ନେଇ ଆସିଚି ଗୋଟେ ଆଇଫୋନ।
ହଁ ଖାଲି ବସିକି ଫ୍ରି ଫାୟାର ହିଁ ଖେଳୁଚି ଆଉ କଣ କରୁଚି।
ଲକ୍ଷେ ଟଙ୍କା ଦେଇକି ଗୋଟେ ଫୋନ ନେଇଆଇଚି। ତାର ଉଁ ଆଉ ୱାଇଫାଇ କନେକ୍ସନ ଲଗେଇ ଦେଲା ଏବେ ଏବେ ଏଇ ମାସେ ହେନେଇନି। ଫୋନ ଆଣିଲା ୱାଇଫାଇ କନେକ୍ସନ ଲଗେଇଛି ହେଲା ତ ତାଙ୍କ ମା ନୁହଁ। ସେ ଏତେ ଟିକେ ଚାଲାକ୍ ଚତୁର ନୁହନ୍ତି ବୁଝିଲ କି।
ହଁ ହଁ। ହଁ ହଁ ତାପରେ ତା ତା ତାର ଗୋଟେ ଦା ଦାଦା ବି ଅଛନ୍ତି ସି ବି ଏତେ ସ୍ମାର୍ଟ ନୁହନ୍ତି ସେ ସେଇ ତାଙ୍କ ମେଡିସିନ ଷ୍ଟୋର ରେ ହିଁ ରହିଥିଲେ।
ହୁଁ ସେଇ ଏବେ ତାଙ୍କ ଘର ଚଳଉଛନ୍ତି ଆଉ।
ହଁ ହଁ ଯାହାବିହେଲେ ଇଏ ଯଦି କୋଉଠି କଣ ଗୋଟେ ଲାଗିଯାଆନ୍ତା ତାଙ୍କ ପାଇଁ ଟିକେ ସୁବିଧା ହୁଅନ୍ତା।
ଲାଗିଯାଆନ୍ତା ନୁଁହ ଆଚୁଆଲି ଶୁଣ ଏଇ ଯୋଉ ପିଲା ଟା ନୁ ତାଙ୍କର ଯୋଉ ନୂଆ ତ ପୁରୁଣା ଦୋକାନ ମତବନ ନଥିଲା ନା ନାଇଁ ନା ଏବେ ଯୋଉଟା। ସେଇଠି ତା ବାପା କହିଲେ ଯେତେବେଳେ ଛୁଟି ଟାଇମ୍ ରେ ତୁ ଅଛୁ ସେଇ ଲାଇନରେ ତୁତ ପଢୁଛୁୁ ତୁ ଯା। ସେ ଦୋକାନ ରେ ବସ ଇଏ କର ତାପରେ ସିଏ ବି ତା ବାପା ଚାକିରି ଛାଡି ଦେଇଥାନ୍ତେ ଆଉ ତିନି ଦିନ ଥିଲା ତିନି ଦିନ ଥିଲା। ଛାଡ଼ିଦେଇ ଥାନ୍ତେ ଏବେ ଗୋଟେ ନୂଆ ଦୋକାନ କରିଥିଲେ କହିିଆରେ।
ହଁ ହଁ ମୁଁ ଶୁଣିଥିଲି ନୂଆ ଦୋକାନ କରିଥିଲେ ବୋଲି।
ସେଠି ସେ ଯୋଉ ତାଙ୍କ ପୁଅ ସିଏ ବସିଥାନ୍ତେ ଆଉ। ବସିଥାନ୍ତେ ତାପରେ ଆଉ କଣ ପୁଅ କରିଥାନ୍ତା ପଡିଥାନ୍ତା କି କଣ କରିଥା ହଁ ଦେଖିଲା ବେଳକୁ ମୁଁ ରଖୁଛି ପରେ କଥା ହବା ଆଁ।
ହୋଉ ହୋଉ ଠିକ୍ ଅଛି।